ଶୁଭ ରାତ୍ରି।
ହୁଁ ଶୁଭରାତ୍ରି। ଆଉ ଏ ଖାଇକି ଆସିଲି ଏବେ। ଆପଣ ଖାଇବାକୁ ଯାଇଥିଲେ ଖାଇଲେ ନା ନାଇ?
ହଁ ଖାଇଲୁ।
ହୁଁ ନାଇଁ ମୁଁ ଖାଇଲା ବେଳେ ଗୋଟେ ପଢୁଥିଲି ଖବରଟେ ଯେ ଅ ଟିକେ ଦେଖୁଥିଲି ଖାଇଲାବେଳେ ମୋର ଟିକେ ଅଭ୍ୟାସ ଯେ ମୁଁ ଟିକେ ମୋବାଇଲ୍ ଦେଖିକି ବିଭିନ୍ନ ପ୍ରକାର ଖବର କଣ କଣ କେମିତି ଦେଶ ଦୁନିଆ ଚାଲୁଛି ସେଟା ଟିକେ ଦେଖେ।
ଆଚ୍ଛା।
ଦେଖୁ ଗୋଟେ ଖବର ଆସିଲେ ଆଖି ଆଗକୁ ଆଜି କାଲି ଏଇ ବର୍ଷ ନା ବହୁତ ପରିମାଣରେ ରାସ୍ତାରେ ଦୁର୍ଘଟଣା ଘଟିଛି। ମାନେ ସେଟା ଦେଖିଲି, ମୁଁ ମୋ ମୁଣ୍ଡକୁ ଆସିଲା ଯେ ଏତେ କଣ ଏମିତି ସରକାର ଏତେ ସବୁ ନିୟମ କରୁଛନ୍ତି। ଆଉ ତଥାପି ମଧ୍ୟ ରାସ୍ତା ସଡକ ବନଉଛନ୍ତି ତଥାପି ମଧ୍ୟ ଲୋକମାନେ କିପରି ଭାବରେ ଅନ୍ୟ ମନସ୍କ ରହୁଛନ୍ତି ସେ ସବୁ ଜିନିଷ ପାଇଁ। ତ ସେମିତି ଭାବୁଥିଲି ଟିକେ ସେଇ ବିଷୟରେ
ହଁ ଦେଖନ୍ତୁ ଆପଣ ଯେଉଁଟା କହିଲେ, ଏକଦମ ଠିକ୍ କଥା। ସରକାର ତ ତାଙ୍କର ସେ ବହୁତ। ନିୟମ କରିଛନ୍ତି। କିନ୍ତୁ ଆମେ କଣ ସ ଆମକୁ ଆମେ କିଛି ବି ଭୁଲ କରୁଛେ ନା ଆମକୁ ଆମ ଯେମତି ବାପା। ଦେଖନ୍ତୁ ବାପା ମା କେବେ ବି ଆମକୁ କହିବେ କି ତମେ କି? କିଛି ଭୁଲ କର ନାହିଁ ନା ସେମାନେ ଆମକୁ ଚେଷ୍ଟା କରିବେ କି ତୁମେ ଠିକ୍ ବାଟରେ ଯାଅ ଠିକ୍ କର। ତାପରେ ଆମ ଉପରେ ନିର୍ଭର କରେ ଆମେ, କେମିତି ରହିବା କେମିତି ନାହିଁ ତ। ସରକାର ବି ସେମତି ତାଙ୍କର ବହୁତ କିଛି କିଛି କରୁଛନ୍ତି। ଏଇ ଦେଖନ୍ତୁ ଏବେ ତିନି ଜଣ ଗାଡିରେ। ଆ ଦି ଚକିଆ ଗାଡିରେ ଦି ଜଣଙ୍କୁ ହିଁ ଦି ଜଣଙ୍କ। ଯିବାକୁ ହିଁ ଦିଆଯାଇଛି। କିଛି ଅନୁମତି ଦିଆଯାଇଛି। କିନ୍ତୁ ଆପଣ ଦେଖନ୍ତୁ ନାଇଁ ଗୋଟେ, ଗୋଟେ ଗାଡି ରେ ସେଇ ଦୁଇ ଚକିଆ ଗାଡି ରେ ତିନି ଜଣ ଏମିତି କି ଆପଣ କେବେ। କେବେ କେବେ ଚାରି ଜଣଙ୍କୁ ବି ଦେଖିଥିବେ।
ହୁଁ, ମୁଁ ତ ଦେଖିଛି ପୁରା ପାଞ୍ଚ ଜଣ ମାନେ ଗୋଟେ ଗୋଟେ ଲୋକ ତାଙ୍କର ସବୁ ପରିବାର ନେଇକି ଯାଆନ୍ତି। ସେଠି ଗୋଟେ, ଗୋଟେ ଗାଡିରେ। ଏମିତି ମଧ୍ୟ ଦେଖିଛି ମୁଁ। ହଁ, ବହୁତ ଗୁଡେ ଜାଗାରେ ବାକି ଆପଣ ଯୋଉଟା କହିଲେ, ଠିକ କଥା ମାନେ ସରକାର ତ ନିୟମ ବନଉଛନ୍ତି ଲୋକଙ୍କ ମଙ୍ଗଳ ପାଇଁ କିନ୍ତୁ ଲୋକ ମାନେ ଜ ଗୋଟେ ଲୋକ ହିଁ ତାର ନିଜ ବିଷୟରେ ଭାବିବା କଥା ଆଉ ଏଇଟା ମଧ୍ୟ ଭାବିବା କଥା। କଥା ଯେ କିପରି ଭାବରେ ସୁରକ୍ଷିତ ଭାବରେ ଗୋଟେ ଜାଗାାରୁ ବାହାରୁଛନ୍ତି। ଯଦି କେମିତି ସୁରକ୍ଷିତ ଭାବରେ ଆସିବ। ପହଞ୍ଚିବା କଥା। ଏଇଟା ଆମର ପ୍ରଥମ ଲକ୍ଷ୍ୟ ରହିବା କଥା ଯେ ରାସ୍ତାରେ ଗାଡି ଚଲେଇଲା ବେଳେ ଭାବିବା କଥା। ଯା ଆମର ଘରେ ମଧ୍ୟ କିଏ ଅପେକ୍ଷା କରି ରହିଛନ୍ତି ଆମ ପାଇଁ। ଆମେ ସୁରକ୍ଷିତ ରେ କେମିତି ପହଞ୍ଚିବା। କିନ୍ତୁ ଏମତି ହୁଏ ନା ମାନେ ଆମେ ବହୁତ ତରତର ତରତର ହେଇକିନା ଯାଉ ଆଉ ବିଳମ୍ବରେ କାଳେ ପହଞ୍ଚିଯିବୁ ବୋଲି ଭାବିକି? ବହୁତ କ୍ଷୀପ୍ର ବେଗରେ ଯାଉ ଏବଂ ମାନେ ଦୁର୍ଘଟଣାର ଶିକାର ହେଇଏ। ତ ଏଇଟା ମୁଁ ବି ହୁଏ ତ ସେଥିପାଇଁ ସମୟାନୁବର୍ତ୍ତିତ ହବା ଦରକାର ମାନେ ଯଦି ଗୋଟେ ଜାଗାକୁ ପହଞ୍ଚିବାର ଅଛି ତାଠୁ ଆଗୁଆ ବାହାରିବାକୁ ପଡିବ ଆମକୁ ସେଇ ହିସାବରେ।
ଦେଖନ୍ତୁ ଆଗୁଆ ନ ବାହାରିଲେ ବି ଆମର କିଛି କାମ ଅଛି ଆମେ ଖାସ୍ ଆମ କଣ ନିଜକୁ ପ୍ରଥମେ ସୁରକ୍ଷିତ ରଖିବା। ଆମେ ଯୋଉ ବି ଜାଗାକୁ ଯାଉଛେ ଯୋଉ ବି କାମ କରୁଛେ ଆମେ ନିଜେ ସୁରକ୍ଷିତ ରହିଲେ ଠିକ କିଛି ହେଇଗଲା କେତେ ପାଞ୍ଚ ମିନିଟ ହଉ ଦି ମିନିଟ ହଉ କେତେ ବିଳମ୍ବିତ ହେଇଗଲା। ଆମେ ସେଇଟାକୁ କିଛି କିଛି ନା କିଛି କରିକି ଏତେ କିଛି ଅସୁବିଧା ହବନି କିନ୍ତୁ ଆମେ ଆମ ନିଜର ନିଜ ଜୀବନକୁ ବାଜି ଲଗେଇକି ନା ମତେ କିଛି ହଉ ଆମେ ଦେଖନ୍ତୁ ଆପଣ ସ୍କୁଲ ହଉ। କଲେଜ ହଉ ଅଫିସ ହଉ କିଛି ବି କଥା ହଉ ନା ମୋର ଏତିକି ଟାଇମ ଅଛି। ମତେ ଏତିକି ଟାଇମ ରେ ପହଞ୍ଚିବାକୁ କିଛି କହିକି ଯୋଉ ଦ୍ରୁତ ବେଗରେ ଯୋଉ ଗାଡି ଗାଡି ଚଲେଇକି ଯୋଉ ସମସ୍ତେ ଯାଉଛନ୍ତି। ସେଇଟା ତ କଦାପି କରିବା କଥା ନୁହଁ ପାଞ୍ଚ ମିନିଟ ଅଛି ଦଶ ମିନିଟ ଅଧଘଣ୍ଟା ବି କାହାର କିଛି କ୍ଷତି ହବନି କୋଉଠି ଗାଳି ଶୁଣିବା ତ ଠିକ୍ ଅଛି କିନ୍ତୁ ନିଜ ଜୀବନକୁ ବାଜିଲଗେଇ ଆମେ ଏତେ ଦ୍ରୁତ ଗତିରେ ଯିବା କଦାପି ଠିକ କଥା ନୁହଁ ଏଇଟା।
ହୁଁ ନାଇଁ ଠିକ କଥା କହିଲେ ନାଇଁ ଯୋଉଟା କହିଲେ ସେଟା ଠିକ କଥା ଜୀବନ ହିଁ ପ୍ରଥମ ତାପରେ ବାକି ତ ଡେରି ହେଲେ ତ ଆଜି ଗଲି ଶୁଣିଲେ କାଲି ଠିକ ଟାଇମ ରେ ପଳେଇ ଆସିବା। କିନ୍ତୁ କଣ ବା ଲସ ମାନେ ଆମର କ୍ଷତି ହେଇଯିବ ସେଠାରେ। ନା ଆଉ ଗୋଟେ ଜିନିଷ ରହୁଛି ଯେ ମାନେ ଏମିତି ଛୋଟ ଛୋଟ ଜିନିଷ ଯୋଉଟା କୁ ଆମେ ଲକ୍ଷ୍ୟ ରଖ ରଖନୁ ମାନେ ଆମେ ଗାଡି କିଣି ଦଉଛୁ ଗାଡି ଚଲଉଛୁ ଯାନବାହାନ ବ୍ୟବ ବ୍ୟହାର କରୁଛୁ ବିଭିନ୍ନ ପ୍ରକାରର କିନ୍ତୁ ତାକୁ ଯଦି ମାନେ ଗୋଟେ ଆମର ନି ନିଚର ଭଳିଆ ରଖିଲେ ଯଦି ମାନେ ଭାବନ୍ତୁ ଆମେ ଯଦି ଗାଡିର ସବୁବେଳେ ଯତ୍ନ ନବା। ଏମତି କି ଆଜି ଆଜି ସବୁବେଳେ ଆମେ ଗୋଟେ ଗୋଟେ ବ୍ୟବଧାନରେ ଗାଡିର ବ୍ରେକ୍ ଠିକ୍ ଅଛି ନା ନାହିଁ। ଗାଡିର ଟାୟାର ଯୋଉ ଆମେ ଚଲଉଛୁ। ସେଟା ଠିକ ଅଛି ନା ନାଇଁ ଗାଡିର ଲାଇଟ କାମ କରୁଛି ନା ନାଇଁ ହର୍ଣ୍ଣ ବାଜୁଛି ନା ନାଇଁ। ଏଇସବୁ ଜିନିଷ ଆମକୁ ଯତ୍ନ ନ ନେଲେ ଦେଖନ୍ତୁ ଆଗରେ ଯାଉଛନ୍ତି ଆଉ ହଠାତ୍ ଆପଣଙ୍କୁ ବେକ୍ ବେ ମାରିବାକୁ ପଡିଲା ତ ଆପଣଙ୍କର ବ୍ରେକ୍ ଯଦି କାମ କରୁନଥିବ ତ ସେଟା ମଧ୍ୟ ଗୋଟେ ଦୁର୍ଘଟଣାର କାରଣ। ଆଉ ବର୍ଷା ଦିନେ ଯାଉଛନ୍ତି ତ ଆପଣଙ୍କର ଟାୟାର ଖରାପ ଅଛି। ତ ଆପଣଙ୍କର ଚକା ସ୍ଲିପ୍ ହେବାର ଚକା ଖସିଯିବାର ସମ୍ଭାବନା ରହିଛି ଗାଡି ଖସିଯିବ ତ ଆପଣ ବି ମଧ୍ୟ ପଡିବେ। ତ ସେଟା ଗୋଟେ ଏମିତି ଛୋଟ ଛୋଟ ଜିନିଷ ବହୁତ ଛୋଟ ଛୋଟ ଜିନିଷ ଯୋଉଟାକୁ ଆମ ଆମକୁ ଦୃଷ୍ଟି ଗୋଚର ହୁଏନି। ତ ଏଇଭଳିଆ ଜିନିଷର ଆମକୁ ଯତ୍ନ ନବାକୁ ପଡିବ।
ହଁ ଠିକ୍ କଥା ସେଇଟା କହିଲେ ଆମେ ଗାଡ଼ିର ବି ଯତ୍ନ ନେବା ସହିତ ନିଜର ବି ଯତ୍ନ ନେବା। ଆଉ ସବୁଠୁ ବଡ କଥା ହେଲା? ଦୁର୍ଘଟଣା ତ ବହୁତ କିଛି ମଣିଷର ବହୁତ କିଛି ଅବହେଳିତା ପାଇଁ ହେଉଛି ଏମିତି ନୁହେଁ କି ଗୋଟାଏ। ଅବହେଳିତାରେ ହୁଏ କି ନା ସେମାନେ ତିନି ଜଣ ଯାଆନ୍ତି କି ଗୋଟେ ଗୋଟେ ମଣିଷ ଅଛନ୍ତି କି ଆମେ ଯାଉଛେ କଥା କି ଠିକ ଅଛି ଆମର କିଛି ଆସିଲା କଲ୍ ଆସିଲା ଏମର୍ଜେନ୍ସି ଅଛି କିଛି ଅଛି ତ ଗାଡିଟାକୁ ସାଇଡରେ ନେଇକି ରଖିକି ପାଞ୍ଚ ମିନିଟ ଆମେ କଥା ହେଇପାରିବା ଶାନ୍ତରେ ଠିଆ ହେଇକି। ନା ସବୁ ଏ ଏତେ ଗାଡି ଯାଉଥିବ ଇଏ ଯାଉଥିବ ବହୁତ ଟ୍ରାଫିକ ବି ଥିବ ବହୁତ ଗାଡି ବି ଯାଉଥିବ। ସେ ଟାଇମ ରେ ଆମେ ଫୋନ୍ ଟା କାଡିକି କାନରେ ଦେଇକି କଥା ହେବା ତ ଆମର କିଛିଟା ଅ ଅବହେଲିତା ପାଇଁ ଆମେ ଆମ ସହିତ ଆମେ ସାଇଡ଼ରେ କଉଲୋକ ଯାଉଥିବ ତାଙ୍କୁ ବି ତାଙ୍କର ବି କ୍ଷତି ହଉଛି ନା ଆମର କିଛି ବି ହୁଏ କିଛି ଦୁର୍ଘଟଣା ଆମ ସାଇଟରେ କି ଆମ ଚାରିପାର୍ଶ୍ୱରୁ କିଏ ବି ଯାଇଥାଏ ତାଙ୍କ ତାଙ୍କର ବିନା ଦୋଷ ଶେଷରେ ତାଙ୍କ ଉପରେ ବି
ତାଙ୍କ ଉପରେ ସେଟା ଦୁର୍ଘଟଣାର ଶିକାର ହଉଛି।
ହଁ ସେମାନେ ହଁ ସେମାନଙ୍କର କିଛି ଭୁଲ ନ ଥାଇକି ବି ସେ ସେମାନେ ବି ଶୀକାର ହୁଅନ୍ତି ତ ଏମିତି ମତେ ଲାଗେ ଫୋନ ଦେଖନ୍ତୁ କିଛି ହଁ ହଁ ଠିକ୍ ଅଛି ଫୋନ ଆସିଲା ଥରେ ଆସିଲା ଆପଣ ରିସିଭ୍ ଦୁଇଥର ଆସିଲା ନାହିଁ ଆପଣଙ୍କୁ ଲାଗିଲା କି ନା କଲ୍ ରିସିଭ୍ କରିବା କଲ୍ ରିସିଭ୍ ନିହାତି ଦରକାର ତ ଆପଣ ସାଇଟକୁ ଯାଇକି କଲ୍ କଥା ହୋଇପାରିବେ ଦି ମିନିଟ ହଉ ତିନି ମିନିଟ ହଉ କିମ୍ବା କଲ୍ କରେ କଲ ରିସିଭ୍ କରି କହିପାରିବେ କି ନା ଆଉ ମୁଁ ଅଛି ମୁଁ ଟିକେ ବ୍ୟସ୍ତ ଅଛି କିମ୍ବା
କରୁଛି।
ଆଜ୍ଞା ମୁଁ ହଁ ରାସ୍ତାରେ ଅଛି କି ପରେ ଫୋନ କରୁଛି ଆପଣ ଏତିକି ବି କହିପାରିବେ ନା ସେଇଟା ବି କି ମାନନ୍ତିନି ଆଉ ସେଇଟା ପାଇଁ ବି ଆମର ସରକାର ବି ବହୁତ କିଛି କଲେ କି ନାଇଁ ଫୋନରେ କଥା ହେଲେ ବି ଆମେ ଟାକ୍ ଫାଇନ ପକେଇବୁ କିଛି ବି ଚାଲାନ କାଟିବୁ ସେଥିରେ ବି ଲୋକ ସଚେତନ ହେଇନାହାନ୍ତି ହଉନାହାନ୍ତି ସେ ସେଥିପାଇଁକି ସେ ନା ସେଥିପାଇଁ ବହୁତ ଦୁର୍ଘଟଣା ଦେଖିବେ ଦିନକୁ ଦିନ ଦିନକୁ ଦିନ ବହୁତ ଦୁର୍ଘଟଣା ଘଟି ଘଟି ଘଟି ଘଟି ଚାଲୁଚି ତ ମନୁଷ ହିଁ ସଚେତ ହବା ଦରକାର
ହଁ ମାନେ ନିଜେ ଯଦି ସଚେତନ ନ ହବ ସରକାର ଯାହା କଲେ କଣ ହବ? ମୁଁ ଆପଣଙ୍କୁ କହୁଥିଲି ନା ବର୍ଷାରେ ଭିଜି ଯାଇଥିଲି ବୋଲି ମତେ ଛିଙ୍କ ହେଲାଣି କାଶ ଛିଙ୍କ ହେଲାଣି।
ଆଚ୍ଛା ଥଣ୍ଡା ହେଇଗଲା ଓହୋ ଥଣ୍ଡା ହେଇଗଲା ସାଙ୍ଗେ ସାଙ୍ଗେ ହଁ ଏମିତି ବେଳେ ବେଳେ ଅଦିନିଆ ବର୍ଷା ହେଲେ ଆଛା। ବେଳେବେଳେ ଏମିତି ଅଦିିନିଆ ବର୍ଷା ବର୍ଷା ହେଲେ ବି ଥଣ୍ଡା ଟା ଦେହ ଆଉ ଜଣ ଜଣଙ୍କ ଥାଏ ନା ଦେହଟା ଟିକେ ବର୍ଷା ଅଧିକ ଖରା ହେଲେ ବି ଖରାପ ହେଇଯାଏ ସେମିତି
ଖରାପ ହେଇଯାଏ ନାଇଁ ସେମିତି ଦେହ ନାହିଁ ମୋ ବାକି ଦୁଇ ଦିନ ହେଲାଣି ଭିଜୁଛି ତ ସେଥିପାଇଁ ତାପରେ କାଲି ବି ପଖାଳ ଖାଇ ଦେଇଥିଲି ରାତିରେ ତ ବୋଧେ ସେଥିପାଇଁ ଥଣ୍ଡା ହେଇଥିବ ଟିକେ ମୋର ଏମିତି ଟିକେ ଟିକେ ବେଳେ ବେଳେ ହେଇଯାଏ ତାପରେ ସାଙ୍ଗେ ସାଙ୍ଗେ ଭଲ ହେଇଯାଏ।
ଆଚ୍ଛା। ହଁ ସେମିତି ଦେଖିକି ଭଲ ହେଇଯାଉ
ମୋ ପାଖରେ ଯଦି ମୁଁ ବେଳେ ବଳେ ଏମିତି ଭାବେ ମୁଁ ଯେତେ ରେନକୋଟ୍ ପିନ୍ଧିକି ବେଳେବେଳେ ଯାଉଥାଏ ମାନେ ଗାଡିରେ ଚଲେଇକି ତ ବର୍ଷା ହଉଛି ମୁଁ ଭାବେ ମୋ ପାଖରେ ଯଦି ଏବେ କିଛି ଜିନିଷ ନଥାନ୍ତା ଭିଜିବା ପାଇଁ ଖାଲି ଗୋଟେ ପ୍ୟାଣ୍ଟ ପିନ୍ଧିଥାନ୍ତି ମୁଁ ଆରାମସେ ବୁଲିଥାନ୍ତି ବର୍ଷାରେ ପୁରା ଭିଜି ଭିଜି ଭିଜି ଭିଜି ଯାଇଥାନ୍ତି ମତେ ବହୁତ ବଢିଆ ଲାଗେ ବର୍ଷା
ସେଇଟା ହଁ ସେମିତି ପ୍ରାୟତଃ ଲୋକଙ୍କୁ ଭଲ ଲାଗେ ବର୍ଷାରେ ଓଦା ହବାକୁ ମୋତେ ବି ବହୁତ ଭଲ ଲାଗେ କିନ୍ତୁ
ପାଖରେ ସବୁବେଳେ କିଛି ନା କିଛି ଜିନିଷ ଥାଏ ଯଉଟା କି ଡର ଥାଏରେ ଏଇଟା ଓଦା ହେଇଗଲେ ଖରାପ ହେଇଯିବ। ସେଥିପାଇଁ ଖାସ କରି ମୁଁ ଉଁ ଡରିଯାଏ ନହେଲେ ମୁଁ ଓଦା ହେଇକିନା ଆସି ପାରିବି।
ହୁଁ ହୁଁ ହଁ ବର୍ଷାରେ ଓଦା ହବାର ମଜା ହିଁ କିଛି ଅଲଗା ଥାଏ ଆପଣ ଦେଖି କେତେ ସେତେବେଳେ ବି ଗୋଟେ ବର୍ଷାହେଉଥିବ ଯାଇକି ଠିଆ ହେବେ ସେତେବେଳେ ମତେ ବି ବହୁତ ମଜା ମଜା ଲାଗେ ଆଉ ମତେ ତ ବର୍ଷା ହେଲେ ବହୁତ ହୁଁ।
ଯେମିତି ମାନେ ତମ ଦେହ ଭିତରୁ ବି କ୍ଲିନ ହେଇଯାଉଛି। ମାନେ ବର୍ଷା ପାଣି ବାଜିକି। ମୁଁ ଠିଆ ହେଇଛି ବହୁତ ଥର ମାନେ ଖାସ କରି ଛାତ ଉପରେ। ମତେ ତଳେ ଷ୍ଟ୍ରେସ ଫିଲ୍ ହୁଏ ମୁଁ ବର୍ଷା ହଉଥିବ ସେ ଟାଇମରେ ମୁଁ ଯାଇକି ଛାତ ଉପରେ ବ ବସେ ନହେଲେ ଠିଆ ହୁଏ ବୁଲେ ଏମିତି ଚାଲେ ଆଖି ବନ୍ଦ କରିକି ବହୁତ ବଢିଆ ଲାଗେ ଆ ଉପରକୁ ଅନେଇକି ଆଖି ବନ୍ଦ କରିକି ଚାଲୁଥିବ ଛାତ ଉପରେ ଜଷ୍ଟ ନହେଲେ ବସ ବସିଥିବ ଏମିତି ଗୋଟେ ଜାଗାରେ ତ ବହୁତ ବଢିଆ ଲାଗେ ବର୍ଷା। ଖାସ୍ କରି ଆଉ ବର୍ଷା ଟାଇମ ରେ ଗୋଟେ ବାସ୍ନା ଆସେ ନା ମାଟି
ହଁ ହଁ ହଁ ହା। ହଁ ସେଇ ବାସ୍ନା ଟା ମତେ ବି ଯେତେବେଳେ ପ୍ରଥମ ପଡେ ଯେତେବେଳେ ମାଟି ଶୁଖିକି ଥାଏ ଆଉ ଯୋଉ ପଡେ ଯୋଉ ବାସ୍ନାଟା ସେ ସେଇ ବାସ୍ନାଟା ଓହୋ ଆପଣ ଘରେ ବି ଥାଆନ୍ତୁ ଘରେ ଥିଲେ ବି ସେଇ ବାସ୍ନାଟା ଏତେ ଜୋର କହ କି ନା ଘର ଭିତରକୁ ବି ସେଇ ବାସ ମାର ମହକାଶ ତ ମୁଁ ବି ମତେ ବହୁତ ହଁ ହଁ ବହୁତ ଭଲ ଲାଗେ ମତେ ମୁଁ ବି ସେଇଟା ବହୁତ ଥର ଅନୁଭବ କରୁଛି ବର୍ଷା ହେଲେ ସେଇ ମାଟି ମାଟିର ଯୋଉ ଆସେ ସେଇଟା ବହୁତ ଭଲ ଲାଗେ ସେଇ ବାସ୍ନା ଟା
ହଁ ଯୋଉ ଆଉ ଏଇଟା ଆପଣ ଦେଖିଛନ୍ତି ନା ନାଇଁ ମାନେ ଏ ଘାସ ଛୋଟ ଛୋଟ ଉଠିଥିବ ଏଇ ଟାଇମ ରେ ବର୍ଷା ଟାଇମ ରେ ସେଥିରେ ଛୋଟ ଛୋଟ ନାଲି ନାଲି ସାଧବ ବୋହୁ ବାହାରନ୍ତି ସାଧବ ବୋହୂ ମାନେ ଦେଖିଲେ ବହୁତ ମାନେ ଏମତି ଲାଗେ ମାନେ ଆମର ମାଟି ପୁରା ରଙ୍ଗୀନ ହେଇଯାଇଛି ଆଗରୁ ମୁଁ ଯେତେବେଳେ ସ୍କୁଲ ଯାଉ ଥିଲି ଛୋଟ ବେଳ କଥା କହୁଛି ମୁଁ ମୁଁ ଆମର ଯେତେବେଳେ ପୁରା ସକାଳୁ ସକାଳ କ୍ଲାସ ଯେତେବେଳେ ମାନେ ଷ୍ଟାର୍ଟ ହୁଏ ମାନେ ଶନିବାର ଦିନ ବୋଧେ ହ ତ ବ୍ୟାୟାମ କ୍ଲାସ ଟା ହୁଏ ଯୋଗ ବ୍ୟାୟାମ କ୍ଳାସ ଟା ସକାଳୁ ସକାଳୁ ତ ଆମେ ଘରେ ମତେମୁଢ଼ି ମିକ୍ସଚର ଦେଇକିନା ପଠାନ୍ତି ଖାଇବା ପାଇଁ ନହେଲେ ମୁଁ ସ୍କୁଲ ଯାଏନି ହେଲା ତ ସେଇ ଟାଇମରେ ବଷ ବର୍ଷା ଯେତେବେଳ ହୁଏ। ମୁଁ ଦେଖେ ପୁରା ମାନେ ପୁରା ନାଲି ହେଇଯାଆନ୍ତି ମାନେ ଆମର ଖେଳ ପଡିଆ। ହୁଁ ସେଇଆରେ ଆମେ ଖେଳ ପଡ଼ିଆରେ ଠିଆ ହଉ ତ ଆମକୁ ମତେ ଡ଼ର ଲାଗୁଥିଲା ଛୋଟବେଳେ ଏ ଏଇଟା ଏମାନେ ଯୋଉ ଚାଲନ୍ତି ଯୋଉ ସାଧବ ବୋହୂ ପୋକ ମାନେ ତ ଏବେ ସେଟା ଦେଖିବାକୁ ମଧ୍ୟ ମିଳୁନି ଆଉ
ହଁ ସେଇଗୁଡ଼ାକ ବି ନାହାନ୍ତି ବିଲୋପ ହେଇଗଲେଣି ସବୁ ସମୟ ଅନୁସାରେ ସବୁ ଧୀରେ ଧୀରେ ବଦଳି ଚାଲିଛି ସେମତି ମିତି ବଦଳେ ବହୁତ କିଛି ଆମେ ଛାଡ଼ିକି ଆସିଛେ ଛାଡ଼ିକି ବି ଯାଉଛେ। ସେମିତି କିଛି ସମୟ ଅନୁସାରେ ସବୁ ବିଲୋପ ହେଇ ଯାଉଛନ୍ତି ଆଉ
ହଁ ସେଇଟା ବି ସତ କଥା। ହଉ ଠିକ ଅଛି ଆପଣ ଯାଆନ୍ତୁ। ଶୋଇବେ ବି ରାତି ବହୁତ ହେଲାଣି ମତେ ହଁ ମତେ ଥଣ୍ଡା ହେଲାଣି ମୁଁ ଭାବୁଛି ଶୋଇ ପଡ଼ିଲେ ମ ହଉ ହଉ ଧନ୍ୟବାଦ।